ହାଲୋ!
ହାଲୋ!
ହୁଁ।
ମୋ କଥା କ୍ଳିଅର ଆସୁଚି? ହାଲୋ! ହଁ ହଁ ଅହ ଆଉଁସ ଆଉଁସ, ଆଉ ସ୍କୁଲରେ ସ୍ଵାତୀ ଦିଦି ଅଛନ୍ତି?
ସ୍ୱାତୀ ଦିଦି ହଁ ସିଏ ଅଛନ୍ତି। ହଁ, ତମେ ଯେତେବଳେ ପଢିଥିଲ, ସେତଳେ ଆକୁ ଦିଦି କହୁଥିବେ, ଯୋଉ ଖେଳନ୍ତି ଯିଏ ଯୋଉ ମନୋଜ ଭୋଇ।
ଗୁରୁଦତ୍ତ ଭାଇ।
ନାଇଁ ନାଇଁ ବିଶୁ ଏଇ ଅମ୍ ମନୋଜ ଭାଇ ଯୋଉ କୁହନ୍ତି। ଯୋଉ ଦିଦି ଯୋଉ ତାଙ୍କର ନେଇକି ଯୋଉ ସ୍ଵାତୀ ଦିଦି ଇଏ ହେଇଛନ୍ତି!
ଉଁ ହେ-ହେଇଥିବ ଗୁରୁଦତ୍ତ ଭାଇହେରିକାଙ୍କ ବ୍ୟାଚର ତ?
ନାଇଁ ନାଇଁ ସିଏ ତାଙ୍କର -ଅ ତାଙ୍କ ସିଏ ପରୀକ୍ଷା ଦେଇଚନ୍ତି, କେବେ ଗୋଟେ? ସେତବେଳେ ଦିଦି କହୁଥିଲେ ତ ମତେ, ସେ ଯୋଉ ଇଏ ନୁହଁ। ମୋହ ତପ୍ ଭାଇ ତା ବଡ ଭାଇ ହେ ଯୋଉ ମନୋଜ ଆ ସେ କହିନେଇ କି?
ସିଏ ହେଇଥିବେ ମୁଁ ଜାଣିଥିବି ବଟ ମୁଁ ତା ମୁଁ ଯେହେତୁ ସାନ ଥିଲି ଛୁଆ ଟା ଥିଲି ସେତବେଳେ ଆଉ ତ ମୁଁ ଦେଖିଥିବି ଖାଲି ପିଲାମାନଙ୍କୁ।
ହଁ ତାହେଲେ ତମେ ଦେଖିନଥିବ ପପୁ ଭାଇକି।
ମୁଁ ଦେଖିଥିବି କି ନ ଦେଖଥିବି ମୁଁ ଏଇଟା ଜାଣିନି ଠିକସେ। ସତ କହୁଚି, ଉମ୍ ମୁଁ ଦୁଇ ହଜାର ତେଇଶି ମସିହାରେ ଟେନଥ ପରୀକ୍ଷା ଦେଇଛି।
ତ ଦି ହଜାର ତେଇଶିରେ ଦେଇଚ? ଦେଖିନଥିବ ଦେଖିନଥିବ ସିଏ ବହୁତ ପୁରୁଣା। ସେ ସେତବେଳେ ସିଏ ମାନେ ଦିଦି କି ନେଇକି ଯାଇଥିଲେ କୋଉଠିିକି ଆମର ବ୍ଲକ ଲେବୁଲ ତାପରେ ଏନ୍ତି ଯାଇଥିଲେ ସବୁ ଆଉ। ଖେଳିଆକୁ ଦିଦିଙ୍କର ସେଇଠୁ ନାଁ ହେଲା। ସେ ତାର କେଜାଇ ଖଣ୍ଡେ ପ୍ରାଇଜ ଖଣ୍ଡେରେ ଥୁଆ ହେଇ ଚି ଆମରି ଘରେ। ମିନିମମ୍ ଦି ବସ୍ ସ୍ତା ଖଣ୍ଡେ ହବ ତା ପ୍ରାଇଜି, ସାଟିଫି
ନାଇଁ ସେ ସ୍କୁୂଲରୁ ସ୍କୁଲରୁ ସବୁ ବହୁତ ବାଟ ଯାଏଁ ଯାଆନ୍ତି ଆମ ସ୍କୁଲୁରୁ, ଗୋରଡ ସ୍କୁଲରୁ ଖୋ ଖୋ ରେ ଯାଆନ୍ତି କବାଡ଼ିରେ ଯାଆନ୍ତି, ରନିଂ ରେ ଯାଆନ୍ତି
ଓ ସିଏ ତାପରେ ସେଇଠୁ କଲେଜ ରେ ପଢିଲା ବେଳେ ଯାଇଥିଲା। କଲେଜରୁ ଯାଇଥିଲେ କୁଆଡେ ଆମର ଦିଲ୍ଲୀ ଯାଇଥିଲେ ଏମତି ସବୁ ଯାଇଥିଲେ ସବୁଆଡେ ଖେଳିବାକୁ ଆଉ।
ଆଉ ତମ ଖେଳ କି?
ଆଁ?
ଭଲ ଖେଳ କି ତମେ?
ମୋର ଖେଳୁଥିଲି ସେତବେଳେ ଅସ୍ ଷ୍ଟମରେ ଯେତେବେଳେ ପଢ଼ୁଥିଲି। ଏବେ ଆଉ ଖେଳୁନାହିଁ।
ଯଦି ବି ଏବେ ନ ଖେଳିପାରିବ ପ୍ରବୀର ସାର୍ ଅଛନ୍ତି। ହଁ। ପ୍ରବୀର ସାର୍ ଅଛନ୍ତି ସାଙ୍ଗ ଭଳିଆ
ଅ ହଁ।
ଆ ଆମେ ଝିଅ ପୁଅ ସବୁ କଥା, ସବୁ କଥା ରବି ସାରଙ୍କୁ କହିଦଉ।
ଅହୋ ଓହୋ ପବିର୍ ସାର ନା।
ହଁ ପ୍ରବୀର୍ ସାର୍।
ଆଉ ଯୋଉ ସେଇଟା ଯୋଉ କଣ ଗୋଟେ ସେ ଦିଦିଙ୍କ ନା ଯୋଉ ମନେ ପଡ଼ୁନାଇଁ ଆ ତାଙ୍କ ନାଁ କଣ ସେଇ ଦିପି ଦିଦି ନା କଣ ଗୋଟେ ଏମତି ଗୋଟେ କଣ ଗୋଟେ ଅଛି ସେ ଦିଦିଙ୍କ ନାଁ ଝିଅଟା ସେଇ କଲେଜରେ ବା ହଁ।
କିଏ ଥିବେ? ମୁଁ-ମୁଁ ତ ଆର୍ଟ୍ସ ଆର୍ଟ୍ସ ନା କମର୍ସ ନା ସାଇନ୍ସ ନୁହଁ।
ଆର୍ଟ୍ସ।
କାହିଁକି ଆର୍ଟ୍ସ୍ ନଉଚୁ, ସା କମର୍ସ ହେଲେ ନେଇଥାନ୍ତୁ କମର୍ସରେ ଆର୍ଟ୍ସ କୁ ଚେଞ୍ଜ କରିହବ। କି ସାଇନ୍ସ ନେ, ଭଲ ଲାଭ ସେଥିରେ। ଜାଣିଥାଅ। ଆମେ ଆମେ ଆର୍ଟସ ନେଇକି ଆଜି ପସ୍ତଉଚୁ। କଣ କହିବି ଆଉ? ତମେ ସାଇନ୍ସ ନେଇଥିଲେ ଯଦି ବା ତୁ ଚାହିଁଥାନ୍ତୁ, ପ୍ଲସ୍ ଟୁ ପରେ କଷ୍ଟ ଲାଗୁଚି ଆ-ଆ ସାଇନ୍ସ ଟା ମୁଁ ମୁଁ ଚେଞ୍ଜ କରିଦେବି କମର୍ସକୁୁ କି ଆର୍ଟସକୁୁ ତୁ କରିପାରିବୁ କିନ୍ତୁ ଆର୍ଟସ ନେଇଥିଲେ କିଛି ବି କରିପାରିବନି।
ହ
ତମେ କମର୍ସକୁୁ ଯାଇପାରିବ, କି ସାଇନ୍ସକୁୁ ଯାଇପାରିବ କି କିଛି ବି ନାଇଁ ସାଇନ୍ସ ପାଠଟା ଭଲ ଓଲଟା। ଆମ କଲେଜରେ ଫ୍ୟାସ୍ ଫ୍ୟାସିଲିଟି ଅଛି ସାଇନ୍ସ ପାଇଁ। କମ୍ ରେୟାର୍ ପିଲା ନା ସାଇନ୍ସ ରେ କମ୍ ପିଲା ପାଇଁ ଫ୍ୟସିଲିଟ୍ ଅଛି।
ଅଁ ନେଟୱାର୍କ ବଧେ ପ୍ରୋବ୍ଲେମ ହଉଛିି ବଧେ ଆଉ
ହଁ ହଁ ମୋର ମୋର ନେଟୱାର୍କ ପ୍ରୋବ୍ଲେମ୍ ହୋଉଛି।
ନାଇଁ ଆମର ତ ଇଆଡେ ଗାଁ ରେ ଚାଲେନି ଏବେ ଭଲ ଚାଲଛି ଯାହା ଦି ଦିନ୍ ତଳେ।
ଓ ହୋ ଆର୍ଟସ ନେଲେ ସବୁଠୁ କଷ୍ଟ ଲାଗିବ। ତାପରେ ଅ ଗ୍ରାଜୁଏସନ ବେଳକୁ ଗ୍ରାଜୁଏସନ କରିବ ଟି? ଗାଜୁସନ ବେଳକୁ ଯଦିକା ବି କରିବା। ତାହେଲେ ସେ ଅନର୍ସ ବାଛିଲା ବେଳ କୁ ଭାରି କଷ୍ଟ କ୍ରିଟିକାଲ।
ଦେଖିଆ କଣ ହଉଛି ଆଉ।
ଆଉ ତ ହ ଓଡିଆ ତ ଟୋଟାଲି ବି ରହୁନି ବଞ୍ଚିଥିଲା ଆ ତା ଭାବୁ ଏଉଠ ଓଡ଼ିଆ ନେବା ପାଇଁ।
କାହିଁକି?
ଖି
ମାନେ ଟା ଦେହରେ କଣ ଅଛି?
ଆମେ ଆସୁ ଜାଣିବାରୁ ହଉ ମାନେ ଓଡିଆ ଆମେ ଭାବିକି କଣ ନେଇଥିଲୁ କଣଟା ପଢୁଛୁ ଆମେ ଏଇନା। ଏତେ ପସ୍ତହଉଛୁ ଆମେ ଜାଣିଛୁ ଏନା।
ଆଉ ତାହେଲେ କଣ ନେଲେ ଠିକ ହବ।
ପଲିଟିକାଲ୍।
ଓହୋ ମୋର ତ ହୁଏନାଇ
ପ୍ଳଟିକାଲ ସାର ମାମା ପୁର ବଢୀଆ ସାର ମା ଅଛନ୍ତି।
ହଁ।
ପଲିଟିକାଲ ଓଡିଆରେ ଲେଖିବ କିନ୍ତୁ ପିଜି କରିଲା ବେଳକୁ ଇଂଲିଶ କରିବାକୁ ପଡିବ ଓଡିଆ ନେଲେ କେବଳ ପିଜି କଲେ ଓଡିଆରେ କରିବାକୁ ପଡିବ। ଆମେ ପିଜି କଲାବେଳୁ ଆମେ ଓଡିଆରେ କରୁ।
ଆଉ ଦେଖିବା କଣ ତ ସେତିକି ବେଳକୁ ଦେଖିକି ନେବି ଆଉ।
ଆ ଆମେ ସେତେବେଳେକୁ ନଥିବୁ ତମେ ଥିବ। ଆଉ ମୋର ବର୍ଷେ ରହିଲା ବର୍ଷେ ଦିଇ ବର୍ଷ ଶେଷ ହେଇଯିବ ଆଉ।
ସେତେବେଳକୁ ମୁଁ ବୋଧେ ଯାଇଥି ବୋଧେ କଲେଜ
ହାଁ।
ମୁଁ ଗଲା ବେଳକୁ ବୋଧେ ଥିବ ନାଆଁ କଣ ତମେ?
ହଁ ମୁଁ ତ ଥିବି ମୋର ଏବେ ସେକେଣ୍ଡ ମୋର ଯାମ ସେମିଷ୍ଟାର ହବ ତମ ମାନେ ଆସିଲେ ମୁଁ ସେମିଷ୍ଟାର ଦେବି।
ଓ ହୋ।
ତମଙ୍କୁ ଦେଖିଲେ ଆମେ ସେମିଷ୍ଟର ଦବୁ।
ହେ
ଆମ ସେମିଷ୍ଟାର ବି କରୁନାହାନ୍ତି ତମେ ଅଗଷ୍ଟ ମାସ ବେଳକୁ ଯିବ।
ଓ ହୋ।
ଆଉ ଆମର ମାସ ଦେଢ ମାସରେ ପରୀକ୍ଷା ହବ ଆଉ ଟୋଟାଲି କୋର୍ସ ଆରମ୍ଭ ହେଇନି।
ଆରମ୍ଭ ହେଇନି?
ନା କିଛି ଆରମ୍ଭ ହୋଇଇନି ଏମେ ବହି ବି କଣ ଜାଣିନୁ କିଛି ନହିଁ। ପରୀକ୍ଷା ଦବୁ।
ହୁ ହୁ।
ଶହେ ମାକ୍ରର।
ଶହେ ମାକ୍ର ପୁଣି କୋ କିଛି କୋର୍ସ ସରିନାହିଁ।
କିଛି ପଢ଼ା ହେଇନି କିଛି ପଢାହେଇନି ଆମେ ଯିବୁ ଖାଲି ପରୀକ୍ଷା ହଲରେ ଲେଖିବୁ। କିଛି କହୁଛିବା। ପଢା ଆମର କୋଉ ଟପିକି କଣ ଅଛି ମୁଁ ଜାଣିନି ବହି କଣ ଆମେ ଜାଣିନୁ କିଛି ନାହିଁ। ଲେଖିବୁ।
ହଁ।
ଲେଖିବା କଥା ଲେଖିବୁ ବତିଶି ପେଜେ୍ କଂପ୍ଲିଟ୍ ହେଲେ ଗଲା ଆମର।
ବତିଶ ପେଜ କମ୍ପ୍ଲିଟ କରୁଚୁ ଲାଗିପାତି।
ହଁ ସେପଟେ ସାର ଦିଦି ସବୁ ଭଲତ?
କୋଉ ପଟେ? ହଁ ହଁ ଭଲ ଆଉ ଭଲ ଆସେ ଭଲ କି ମନ୍ଦ?
ନାଇଁ ଆମ ଗାଁର ଗୋଟେ ତମରି ବିଆଚର ଅ ଗୋଟେ ଗୋଟେ ଯୋଉ ତା ନାଁଟା ସେ ଝିଅଟା ନାଁ କଣ କେଜାଣି ସେଇ ଝିଅ ଟା ଆଉ ଗୋଟେ ଆମ ଗାଁର ପୁଅ ସିଏ ଗୁତେ ଅ ତୁଷାର ହବ ବୋଲି ଗୋଟେ ତଡାଟା ଆଉ ଗୋଟେ
ହଁ ହଁ ତୁସାର ମଁ ସାଙ୍ଗ।
ତମ ସାଙ୍ଗ?
ତୁସାର ମୋ ସାଙ୍ଗ।
ସିଏ ତମ ସାଙ୍ଗ ଦେଖିବା ତାକୁ ମୁଁ ପଚାରିଲେ ସିଏ
ତାକୁ ପଚାରିବ ସ୍ନେହା କି ଆସି ଜାଣିବ ତାର ମୋର ଝଗଡା ହେଇଯାଇଛି କଥା ହଉନି।
ଏବେ?
ହଁ ମୁଁ ତା ରାଗିକି କଥା ହଉନି ତା ସହିତ।
ଓୋ ହୋ ତାକୁ ଦେଖିବା ମୁଁ ପଚାରେ? ହେ ସିଏ ହୋ ଯେତେବେଳେ ମୁଁ ଯେତେବେଳେ
ତୁଷାର ଆଉ ଗୋଟେ ଡେଙ୍ଗାଇ ଗୋଟେ ପିଲାଟା ହଁ ସେ ତନ୍ମୟ ଆଉ ଗୋଟେ ହଁ।
ସିଏ ତନୁଆ ତା ବଲାନୀ ସବୁ ଯାଆନ୍ତି ଆଉ।
ହଁ ଆମରି ବେଚ୍ ର
ହଁ ସେଇ ଗୋଟେ ଝିଅଟାକୁ ଧରିକି ବୁଲୁଥିଲି ସେଇ ଦିଦି ଗୋଟେ ଦେଖିକି
ତୁସାର?
ହଁ।
ହେଲା ତୁସାର କି ତୁଷାର? ତୁ ସାର ଆଉ ହଁ ତୁଷାର କେତେଟା ର ରଖିବ ସ ମୁଁ ଜାଣ ଆଣିପାରୁନି?
ଅ ହ ଏଥର ଚାଲୁନ ଯିବା? ଏ ବି ଟେ ନା ଆଉ ଟିକେ ପରେ, ହଁ ଚାଲ୍ ସଇଲା କଣ ହେଇଥିଲା ରେ ଚାଲି ଇଏ ଏଇ କିରା ଇଏ କରିକି ଏକସ୍ସାଇଜ କରି କରିକି କହୁଚି ମୁଁ ସକାଳେ କାଲି ଉଠି ପାରିବିକି ନାଇଁ?
ନ ଉଠିଲେ ପାଣି ସଜାଡି ଦବ।
ଭାଇ ତାଙ୍କରେ ରାଗରେ କହିଲା କହିଲ କହିଲ କଥା ଶୁଣ ସେଇଟା ମୁଁ କି ତାହଲେ ହବ ହବ ଆଉ। ତାପରେ
ହେଲୋ ହେଲୋ ଯଦିଓ ନ ଉଠିବ ପାଣିଅଜାଡି ଦେବୁ ବାଲଟିଏ ପାଣି ଆଣ ଣି ଅଜାଡ଼ି ଦବ ତା ମୁହଁରେ
ଆବେ ସେ ତ ମୋଠୁ ଆଗରେ ଉଠୁଚି ନା? ମୋଠୁ ଆଗରୁ ସେ ଉଠୁଚି।
ଏ ହବ ହଁ ହଁ ସିଏ ମୁଁ ଜାଣି
ମୁଁ ଉଠେ ଆଗରୁ। ଏବେ ମୁଁ ଟିକେ ଲେଟରେ ଉଠୁଛି ସିଏ ଜଲ୍ଦି ଉଠୁଛି।
ହଁ ସେ ମୁଁ ଜାଣିଛି କଣ କଉଠି ଉଠି ଯାଉଛୁ ଜଲଦି।
ଉଁ।
ହା କହୁଚି ତାହେଲେ ଏକା ଉଠି ପାରିବନି କେମ
ହା।
ହଁ ଯେ କାଲି ତ ଉଠି ପାରିବନି।
ଗୋଇଠା ଟା ମାରିବ ଉଠିବ ହସି ହସି। ନିଦରେ ମାରିଦେବ ତାକୁ।
ନିଜେ ଉଠିଥିଲେ ସିନା ତାକୁ ଡାକିବି।
ଛାଡ଼ ଗଧକୁ କିଛି କହିକି ଲାଭ ନାହିଁ ଗଧ ମାନଙ୍କୁ। ହାଲୋ।
ଦୋ ନାଇ ରେ ଦିଟା ତୁ ଗୋଟେ ଟାଇମ୍ ରେ ହାଲିଆ ହେଇଯିବୁ ଦି
କଣ?
ହ ହଁ ଏବେ ଯାଉଛୁ ଘର କୁ ଆଁ।
ଓହୋ ଘରୁ ଯାଇ କଣ ଖାଇବା ପିଇବା କରିବ ଆଉ ପୁରା।
କଣ କହିଲ?
ଖାଇବା ପିଇବା ଆଉ ହବ ଆଉ।
ନାଇଁ ଅଇକିନା କିଏ ଖାଇବ ଆଉ କହ। ଏବେ କଣ ଏ କେଇ କି ନା ରେ ବୁଲୁଚୁ ବୁଲି ବାଲିକା ଘର କୁ ହେଇଯିବ। ଅ ସାଢ଼େ ଆଠଟା ପାଖା ପାଖି ଅଇକିନା ବାହାରିଲୁ।
ଓହୋ ଆମର ଜଲଦି ଖାଇଦଉ ବୋଲି ମୁଁ କହିଲି ଆମେ ଜଲଦି ଖାଇଦଉ।
ନଅଟା।
ସେଇ ହଁ ସାଢେ ଆଠଟା ନଅଟା ଭିତରେ ଖାଇଦଉ। ହାଁ।
ଏତେ ଜଲଦି। ଦି ଟା ଆକୁ ମିଶେଇବୁ। ଦି ଟା ନା ତିନି ଟା ହେଲା।
ହା।
ଆମେ ଦିଥର କଥା ହେଲେ ନା ତିନି ଥର।
ଦି ଥର।
ଆ ହେଇଗଲାଣି ବା ଦ
ହଁ ହଁ ହଉ ହଉ ରଖୁଚି ଆଉ।
ହଁ ହଉ ସେ ଘରକୁ ଭଲ କଥା ହବ।